ହ୍ୟାଲୋ। ସାଙ୍ଗ କଣ କହୁଥିଲ।
ହଁ ମୁଁ କହୁଥିଲି ଯୋଉ ଫାଲୁଦା କେମିତି ମୁଁ ତିଆରିକରେ।
ହାଁ କୁହ ମୁଁ ଶୁଣୁଛି।
ହାଁ ମୁଁ ଫାଲୁଦା ଆଗେ ମାନେ ଗୋଟେ ପକେଟରେ ଅଧା ଫାଲୁଦା ମାନେ ଗୋଟେ ପାକେଟ ଫାଲୁଦା ଥିବ ତା କୁ ମାନେ ମୁଁ ମିଶେଇ ଦିଏ ମିଶେଇ ଦେଇକି ଅଧା ଡବାତା ରଖି ଦିଏ ଆଉ ଅଧା ଡବା ରାନ୍ଧି ଦିଏ। ଗୋଟେ ପ୍ୟାକେଟ୍ କ୍ଷୀରରେ ପୁଣି ସେଟାକୁ ଦି, ତିନି ଦିନ ଫ୍ରିଜରେ ରଖି ଖାଇଦିଏ ତାପରେ ପୁଣି କ୍ଷୀର ଆଣା ଯାଇ ପୁଣି ସେ ଅଧା ଆଉ ଯୋଉ ଅଧା ଥାଏ ତାକୁ ପୁଣି ରାନ୍ଧେ ଏମିତି କରେ। ଥାଏ ମେଞ୍ଚେ ରାନ୍ଧିଲେ ଏଲେ କେଇ ସେମାନେ କେଇ ଖାଆନ୍ତିନି
ଦି ଟା ପକେଟ୍ କୁ ମିକ୍ସ କରୁଚି ତ କାଇଁକି ଗୋଟେ ଗୋଟେ ପ ପାକେଟ ତିଆରି କରୁନ।
ନା ନା ଗୁ ଦିଟା ପାକେଟ ମିକ୍ସ କରୁନି ମାନେ ଗୋଟେ ପାକେଟ ରେ ମିଶେଇକି ଅଧା ଅଧା ରାନ୍ଧିଦଉଚି।
ଓଃ ମାନେ ଆଁ ଅଧା ଅଧା କରିକି ରାନ୍ଧୁଛ।
ହଁ କାରଣ ସେମାନେ କେଇ ଖାଆନ୍ତିନି ସେଇତି ଆଇଁ ମୁଁ ମାନେ ଆଗେ ଗୋଟେ ରାନ୍ଧିକି ଖାଇଦିଏ। ପୁଣି ତିନ୍ ଚାରି ଦିନ ପରେ ପୁଣି ଗୋଟେ ରାନ୍ଧିକି ଖାଏ।
ସେଟା ଖରାପ ହଉନି ଫାଲୁଦା।
ନା ସେ ଖରାପ ହେବନି।
ମୋ ପିଇସି ତିଆରି କରିଥିଲେ। ଅ ଅଧା ରଖି ଦେଇଥିଲା ଅଧେ ତିଆରି କଲେ ସେ ଫାଲୁଦ ଖରାପ ହେଇଯାଇଥିଲା।
ନା ମୁଁ ତ ପ୍ରାଥ ଟାଇମ୍ ସେମିତି କରେ ମୁଁ ତ ସବୁବେଳେ ସେମିତି କରେ।
ଅଁ ତମ ଘରେ ସମସ୍ତଙ୍କୁ ପସନ୍ଦ ନୁହେଁ।
ଆମ ଘରେ ମାନେ ଝିଅ ପିଲାଙ୍କୁ ପସନ୍ ଆମ କଜନ ଏ ରା ସେମାନେ ତ ସମସ୍ତଙ୍କର ଅଲଗା ଅଲଗା ରାନ୍ଧି ତି ମାନେ ଆମ ଫ୍ୟାମିଲିରେ ମୋ ମମି କୁ ସିମେଇ ବେଶୀ ଭଲ ଲାଗେ ମୋ ମମି ସେ ସିମେଇ ଭଲ ଲାଗେ। ସେ ସିମେଇ ବି ଭଉତ ଭଲ ମତେ ସିମେଇ ବି ଭଲ ଲାଗେ କିନ୍ତୁ ଫାଲୁଦା ଟି ମୋତେ ବେଶୀ ଭଲ ଲାଗେ ମୋ ମମି କ୍ଷୀରା ଜିନିଷ ବେଶି ଖାଆନ୍ତିିନି ମୋ ବାପା ବି କ୍ଷୀର ଜିନିଷ ବେଶୀ ଖାଆନ୍ତିିନି ସେଦିପାଇଁ ତାଙ୍କୁ ଭଲ ଲାଗେନି।
ହଁ। ଆଉ ଆ ଉମ୍ ଆମ ଘରେ ସମସ୍ତଙ୍କୁ ଫାଲୁଦା ବହୁତ ପସନ୍ଦ ମୋ ସାନ ଭାଇ କୁ ଏତେ ପସ୍ ଯେ ସିଏ ବୁଲି ବୁଲି କା ଆସିବ ସେହି ସବୁ ଖାଇଦବ।
ଅହ।
ଆଉ ମୋ ବଡ ଭାଇ ପସନ୍ଦ ସିଏ ମାନେ ଏତେ ଖାଇବନି ଯେତେ ଛୋଟ ଭାଇ ଖାଇବ ମୋ ମା ପୁରା ଦି ତିନିଠା ପାକେଟ ଚାର୍ ଛଅଟା କ୍ଷୀରରେ ପୁରା ବନେଇ ଦଉଚନ୍ତି ପୁରା ମେଞ୍ଚେ ମେଞ୍ଚେ ହାଣ୍ଡିଏ ହାଣ୍ଡିଏ ସେ ଖାଇ ଦଉଚନ୍ତି ଦି, ତିନି ଦିନ ହେଲା ଚରିଯାଉଚି।
ତ ମୋତେ ଫାଲୁଦା ପୁରା ଆଗେ କରିଦବ ତାପରେ ତାକୁ ଫ୍ରିଜ ରେ ରଖି ଦବ ଧର ଆଜି ସଞ୍ଜଡ଼ା ରାନ୍ଧିଲ ତାକୁ ଫ୍ରିଜ୍ କରିଦବ କାଲି ସକାଳେ ଖାଇବ ବହୁତ ଭଲ ଲାଗିବ।
ମତେ ବି ସେଇଟା ଭଲ ଲାଗେ ମୁଁ ପୁରା ଆଇସ୍ ଭିତରେ ପଶେଇକି ପୁରା ଆଇସ୍କ୍ରିମ ତିଆରି କରିଦଉଚି। ସେଟା ବି ବହୁତ ଭଲ ଲାଗେ ଆଇସ୍କ୍ରିମ୍ ଭଳିଆ ବି।
ହଁ ମୁଁ ଆଇସ୍ ଭିତରେ ପସାଏନି ମୁଁ ମାନେ ଏମିତି ରଖେ ତଳେ ରଖିଦିଏ। ତ ଥଣ୍ଡା ହେଇଯାଏ ମତେ ବହୁତ ଭଲ ଲାଗେ ତମେ ମତେ ମନେ ପ କେଇଦେଲଣି ଆମ ଘରେ ଏଇ ଯୋଉ ମୋ କଜନ ର ଜଣଙ୍କର ବାଘର ଅଛି ସେଇଥିରେ ଦେଖିିବା ରାନ୍ଧିବି।
ହଁ ସେ ବାଘରରେ ହଳଦୀ ଆଉ ମେହେନ୍ଦୀ ଡ୍ରେସ କିଣି ଦେଲଣିି?
ହଁ ହଳଦୀରେ ମୋର ଗୋଟେ ଜିନ୍ ମାନେ ଡ୍ରେସ ଅଛି ମେହେନ୍ଦୀରେ ବି ଅଛି ମୁଁ ବାହାଘରର ଆଉ ଓଲିମାର ଡ୍ରେସ୍ କିଣିଛି।
କିଣିଚ କୋଉ ଡ୍ରେସ୍ ବାହାଘର କୋଉ ଡ୍ରେସ୍ କିଣିଛ।
ହଁ ବାହାଘର ର ଗୋଟେ ରେଡ୍ କଲର ଡ୍ରେସ ଟେ ଆଣିଛି ମିଶୋ ରୁ। ଆଉ ଓଲିମାର ଡ୍ରେସ ସେଇ ଇଦ୍ ବେଳେ ଯୋଉ ନେଇଥିଲି ସେଇଟା ପିନ୍ଧିବି।
ହୁଁ ଇଦ୍ ରେ କୋଉ ଭଳିଆ ଡ୍ରେସ ନେଇଥିଲ ମୁଁ ତ ଦେ ମୁଁ ତ ଜାଣିନି।
ହଁ ଇଦ୍ ରେ ମୁଁ ଗୋଟେ ଡ୍ରେସ ନେଇଥିଲି ଯୋଉଟା ସେଟା ମାନେ ଇଦ୍ ରେ ନେଇଥିଲି ସେଇଟା ପିନ୍ଧିବିନି। ଇଦ୍ ପରେ ଗୋଟେ ଡ୍ରେସ୍ ନେଇଥିଲି ହ୍ୱାଇଟ୍ କଲର ସେଇଟା ପିନ୍ଧିବି।
ଅ ହଉ ହଉ ଯେବେ ପି ପିନ୍ଧିବ ମୁଁ ଦେଖିଦେବି ତମକୁ ଯେବେ
ଆଁ ମୁଁ ଷ୍ଟେଟସ ପକେଇବି ତମେ ଦେଖିଦବନି?
ହଁ ହଁ। ସେଇ ଷ୍ଟାଟସ୍ ମୋ ପାଖକୁ ଶୋ କରୁନି ତମେ ଷ୍ଟାଟସ୍ ଆଉ ଛାଡୁନ ସେଇଥିପାଇଁ ଶୋ କରୁନି।
ନା ମୁଁ ପା ଏଇ ଷ୍ଟେଟସ ଆଉ ଯମା ପକଉନି ପକେଇଥିଲେ ଶୋ କରନ୍ତା ମୁଁ ଆଉ ପକ କୁହନି ଆଉ ଏବେ ବେଶି କାମ ଫାମରେ ରହୁଛି ମୋ ବାପାଙ୍କର ବି ଦେହ ଖରାପ ହେଇଯାଇଥିଲା ମଝିରେ ଏବେ ଟିକେ ଭଲ ଅଛି ସେ ତେ ବହୁତ୍ କାମ ଫାମ ରେ ବେଶି ରହିଯାଉଛି ନା ଆଉ ପକଉନି।
ହୁଁ ହୁଁ ଆଉ ମୋ ଷ୍ଟାଟସ୍ ସବୁ ତା ତମକୁ ସୋ କରଉଛି?
ନାଁ ତମ ଷ୍ଟାଟସ୍ ବି ସୋ କରୁନି।
କାହିଁକି ସେଥିପାଇଁ ତମେ ଦେଖୁନ।
ହଁ। ତମେ ହାଏ ପଠେଇଦବ ମୁଁ ତମ ନମ୍ବର ରେ ସେଭ୍ କରିଦେବି ତମ ନମ୍ବର ଅ ଛି ଦିଟା ଙ୍କ ନମ୍ବର ଅଛି କିନ୍ତୁ ସେଟା ଫୋନରେ ଜମା ଆସୁନି ମାନେ ଅଫଲାଇନ ରେ ଆସୁନି ଅନଲାଇନରେ ଅଛି ଏମିତି।
ଆ ଠିକ୍ ଅଛି ମୁଁ ତମକୁ ହାଏ ପଠେଇଦେବି ଠିକ୍ ଅଛି। ଆଉ ଆଉ ଇ ସିଏ ବାହାଘର କେତେ ତାରିଖ ଅଛି?
ସେ ବାହାଘର ଚାରି ତାରିଖ ଅଛି ତାର ବଲିମା ଅଛି ପାଞ୍ଚ ତାରିଖରେ। ଆଉ ଦି ତାରିଖ ଠାରୁ ତାର ହଳଦୀ ତାପରେ ତିନି ତାରିଖ ତର ମେହେନ୍ଦୀ। ଆମେ ଆଉ ତାପରେ ଅଠେଇଶି ତାରିଖରେ ତାର ବ୍ରାଇଟ୍ ବି କରିବୁ।
ହଁ ବହୁତ ମଜା ଆସିବ ବାହାଘର କାହାର ରହିବ ନା ଏଇସବୁ ରେ ବାହାଘର କାହାର ରହିଲେ ବହୁତ ମଜା ଆସେ। ତେ ହଳଦୀ ହଳଦୀ ଡ୍ରେସ ପିନ୍ଧିବୁ ମେହେନ୍ଦୀରେ ମେହେନ୍ଦୀ ଡ୍ରେସ ପିନ୍ଧିବୁ।
ହଁ।
ସେଇ ସବୁ ବହୁତ ମଜା ଆସେ ମତେ ତ ଭହୁତ ମଜା ଆସେ।
ମତେ ବି ଭହୁତ ମଜା ଆସେ ମତେ ବଢିଆ ଲାଗେ।
ହୁଁ ଉଁ।
ଆଉ ତମେ ଖ ଖରା ବଳେ ରା ରାନ୍ଧି ସାରିଲଣି?
ହଁ ହଁ ଆଉ ମା ରାନ୍ଧୁଛନ୍ତି ବସିକି ମୁଁ ତମ ସାଙ୍ଗରେ କଥା ହଉଛି ଆଉ କଣ।
ମୁଁ ମୋର ରାନ୍ଧିକିରୁ ମାନେ ରାନ୍ଧି ଦେଇକି ପଳେଇ ଆସିଛି ଆଜି ଆମର ଗୋଟେ ପୂଜା ଅଛି ତ ସେଇଥିପାଇଁ ମୁଁ ମମି କହିଲା କି ତୁ ରାନ୍ଧି ଦେଇକି ଖରକା ଖରକି କରିଦେ ତାପରେ ସେ ଗାଧେଇକି ଆସି ଆମର ଯୋଉ ସେଇ ଯୋଉ ଆମର ଗୋଟେ ଭୋଗ ହୁଏ ସେଇଟା ରାନ୍ଧିବି ଆଜି।
ଆମର ବି। ମା ପୁରା ସଫାସୁତୁରା କ କରିକି ପୁ ପୋଛା ଲଗେଇ ଦେଇଛନ୍ତି ଲଗେଇ ଦେଇକି ବସିଛନ୍ତି। ବସିକି ସେ ସବୁ ତିୟାରି କରିବେ ଫେ ହେବ ଖାଇବୁ ଆମେ।
ହଁ ଆମର ବି ସେଇଆ ଆମର ପୋଛା ପୋଛି ସରି ଯାଇଛି ମୋ ମମି ଗାଧୋଇବା ପାଇଁ ପଡେଇଛନ୍ତି ଆସିକି ପୁଣି ରନ୍ଧା ରନ୍ଧି କରିବେ ଆଉ।
ହୁଁ। ଏ ଏବେ ମୋ ପିଇସି ଅଛନ୍ତି ସିଏ କାହିଁକି ହଁ କଣ?
ଆମ ଗାଁ ରେ ଯୋଉ ଆମର ଯିଏ ପୂଜାରୀ ଅଛନ୍ତି ସେ କହିଲେ ତ ଆମର ସ ଞ୍ଜ ବଳେ ହବ ସେଇଥିପାଇଁ ଆମେ ମାନେ ଦିନର ଖାଦ୍ୟ ଅଲଗା ରାନ୍ଧିଦେଲୁ ପୁଣି ଯେତେବେଳେ ପୁଣି ଆମେ ରାନ୍ଧୁଥିଲୁ ଯେତେବେଳେ ଦିନର ଖାଦ୍ୟ ଯୋଉ ଖ ଲଞ୍ ଟାଇମ୍ ର ସେତେବେଳେ ସେ କହୁଛନ୍ତି ନା ପୁଣି ତମେ ଖରା ବେ ପରେ ବି ଆସିକି ସେଟା ପୂଜ କରିଦବ ପୁଣି ମୁଁ ମମି ଯାଇକି ଦୋକାନରୁୁ ସବୁ ସାମଗ୍ରୀ ଆଣିଛନ୍ତି ଆମର ସବୁ ବେଳେ ଖ ରାବେଳେ ହଉଛି ସବୁ ଟାଇମ଼ ରେ କିନ୍ତୁ ଏଇ ବର୍ଷ କହିଥିଲେ ସକାଳେ ଯେତେଳେ ମାନେ ଆମର ଆନାଉନ୍ସମେଣ୍ଟ ହେଲା ସେ କହଲେ ତମେ ସଞ୍ଜବେଳେ ଆଣିବ ଆ ମୁଁ କହିଲି ସବୁବେଳେ ତ ଖରା ବେଳେ ଆ ଉଛି ସେମାନେ ମଲସା ମାନେ ଆମ ଗାଁରେ ପୂଜାରୀ କିଲଲେ ସେ କହିଲା ତୁ ହଉ ଧର ଏଥର ନହେଲେ ସଞ୍ଜ ବୁଡେ କରିବୁ ମୋ ମମି ସେ ନାଁଇ ଏମିତି ଧ୍ୟାନ ଦେଲେନି କହିଲେ ତି ଅଣାହବ ସାମଗ୍ରୀ ତାପରେ ରନ୍ଧା ହବ ପୁଣି ଖରା ବଡିଆ ଦଶଟା ଏଗାରଟା ଗୋଟେ କହିଲେ ଯେତେବେଳେ ପୁଣି ଯାଇକି ସବୁ ଜିନିଷ ଅଣା ହେଲା ତାପରେ ସେ ଯାଇଛନ୍ତି ଗାଧେଇବା ପାଇଁ ଆସିକି ରାନ୍ଧିବେ। ଆଉ ଆଜି ବି ଗୋଟେ ଗୋଟେ ଜାଗାରେ ପୂଜା ଅଛି ଗୋଟେ ଜାଗାରେ ପୂଜା ଅଛି ସେ ଠିକି ଯିବି ଯିବେ ବୋଉ ମମି ଆଉ ମୋ ବାପା ଆଉ ମୋ ଭାଇ ଆଉ ଜଣେ ମୋ ସାନ ମମି ସେମାନେ ସବୁ ଯିବେ।
ତମେ ଯିବନି?
ନା ମୋର ଦେହ ଭଲ ନାହିଁ ତ ସେଥିପାଇଁ ମୁଁ ଯିବିନି।
ଆ ତମେ ବି ଫ୍ରି ବସିଛ
ହଁ ଆମର ଫ୍ରି ଅଛି।
ଓହୋ। ଆଉ ତମକୁ କାହା ବାହାଘର ରେ ଅ ବହୁତ୍ ମଜା ଆସଥିଲା?
ମୋର ଦିଦି ତାଗରେ ବହୁତ୍ ମଜା ଆସିଲା ଆମେ ବହୁତ୍ ମଜା କରିଥିଲୁ କିନ୍ତୁ ସେ ମୋ ଦିଦି ଭାଗରେ ନଜର ଲାଗି ଲା ତାର ସବୁ ଗୁଡେ ମାନେ ଏଇ ଦି ତିନି ବର୍ଷ ଟିକେ ବି ଭଲ ଅଛି ସବୁ ଗୁଡେ ଖାଲି ମାନେ ଝଗଡା ଫଗଡା ଲାଗୁଥିଲା ମୋ ଦିଦି ଘରେ।
ହଉ ଏବେ ତ ଭଲ ଅଛି ମାନେ ଦେଖ
ଟିକେ ଡେଞ୍ଜର ଥିଲେ ତାଙ୍କ ଶ୍ୱଶୁର ଚାଲିଗଲେ ତାପରେ ତାଙ୍କର ଶାଶୁ ଏବେ ଅଛି ଆଉ ତାଙ୍କର ଗୋଟେ ନଣନ୍ଦ ଅଛି ସେଟା ସେ ବି ବାହା ହେଇଗଲା ଏବେ ତାଙ୍କର ଟିକେ ଭଲ ଅଛି ଆଉ।
ହୁଁ ଆଉ ତମ ପିସି ଭାଗରେ ତମେ କଣ କଣ କଲ କହ କୁହ?
ମୋ ପିଶି ବାହାଘରରେ ମୁଁ ଜନ୍ମ ହେଇନଥିଲି। ତାଙ୍କର ବାହାଘର ସରିଲାଣି ମୋ ଜଅ ମାନେ ଗୋଟିଏ ପିଶି ଥିଲେ।
କଣ କଣ କଲ?
ମୋ ଦିଦି ବାହାଘରେ ବହୁତ୍ ମାନେ ମଜା କରିଥିଲୁ ତାର ଭିଡିଓ କ୍ୟାସେଟ୍ ହେଇଥିଲା ଆମ ଘ ଏବେ ତ ସାନଆପାଙ୍କ ସବୁ ସମସ୍ତଙ୍କ ଦେଇଛି କିନ୍ତୁ ଆମେ ଯେତେବେଳେ ଆମ ଏଜ୍ ରେ ଆମ ୟଙ୍ଗ୍ ଏଜ୍ ରେ ଆମର ଯେତେବେଳେ ନବମ ଦଶମ ଥିଲା କ୍ଲାସ୍ ହେଲା ସେତବେଳେ ଆମ ତାର ହଳଦୀ କ ଥିଲୁ ସେତେବେଳେ ନୂଆ ନୂଆ ହଳଦୀ ଫଙ୍କସନ୍ ବାହାରିଥିଲା ହେଲା ସେତେଳେ ଆମେ ତାର ହଳଦୀ ବି କରିଥିଲୁ ଆଉ ମେହେନ୍ଦୀ ବି କରିଥିଲୁ ଆଉ ତାର ଯୋଉ ଆମର ଗୋଟେ ଅଛି ମ ଫ୍ଲାୱାର୍ ନେଇକି ଯାଆନ୍ତି ମାନେ ଝିଅ ମଝିରେ ଥିବା ସବୁ ସାଇଡ୍ ରେ ଥିବ ଫ୍ଲାୱାର୍ ନେଇକି ଯିବେ ସେ ହଁ ସେଟା ଆମେ ନୂଆ ନୂଆ ବାହାରି ଥିଲା ଆମକୁ ବହୁତ୍ ମଜା ଆସିୁଥିଲା ସେଟା ଆମେ ସେଟା ବି କରି ଥିଲୁ ତା ପରେ ତାର ବାହାଘରରେ ମାନେ ବାହାଘରରେ ବହୁତ୍ ମଜା ହେଇଥିଲା ତାପରେ ତା ୱଲିମାର୍ ରେ ବି ବହୁତ୍ ମଜା ଆସିଥିଲା ତାପରେ ଆମେ ବୁଲିବା ପାଇଁ ବି ତା ସେ ଯେତେବେଳେ ଶାଶୁ ଘରୁ ଆସୁଥିଲା ଯୋଉ ଚଉୁଠି ବାସି ଥିଲାମାନେ ବହୁତ ଜାଗାକୁ ବୁଲିବା ପାଇଁ ବି ଯାଇଥିଲୁ।
ହୁଁ ଏତେ ଜାଗାକୁ ବୁଲିବ ଆା କୋଉ କୋଉ ଜାଗାକୁ ବୁଲିବାକୁ ଯାଇଥିଲା।
ସେଇ ଆମ ଗାଁରେ ଗୋଟେ ଜାଗା ଅଛି ସେଠି ପୋଖରୀ ଅଛି ହେଲା। ସେଠି ଯାଇଥିଲା ଆମରଖୀରିଭିରି ରାନ୍ଧି। ପଖରି ରୁ ଗେଣ୍ଡା ଶାମୁକା ସବୁ ମାନେ ସେଟା ବି ଯାଇଥିଲୁ
ଉଁ ହୁଁ ଏ ତୁ ଦେଖେ ଆଉ ଆଉ ତମେ କଣ ହଁ
ପୁଣି ଆଉ ଜଣେ ମୋ ଦିଦି ଅଛନ୍ତି ତାଙ୍କର ବି ଯାଇଥିଲୁ ତାଙ୍କର ବି ସେମିତି କରାହେଇଥିଲା। ତାଙ୍କର ବି ସେମିତି କରାହେଇଥିଲା ସେଠି ବି ଆମେ ମାନ ସବୁ ଯାଇଥିଲୁ। ତାଙ୍କର ବି ଭଲସେଲ୍ ଆଉ ଜଣେ ଦିଦିଙ୍କର ବାହାଘର ଥିଲା ତାଙ୍କର ଲକଡାଉନ ବିଡେ ବାହାଘର ହେଲା। ତାଙ୍କର ମଜା କଲୁ କିନ୍ତୁ ଏତେ ମଜା ଆସି ନଥିଲା। ପୁଣି ଏବେ ଆଉ ଜଣେ ଦିଦି ଅଛନ୍ତି ତାଙ୍କର ବାହାଘ ହବ ଆଉ ତାଙ୍କରଇ ଏନଗେଜମେଣ୍ଟ ହେ ତିନି ଚାରି ମାସ ହବ ଏଇ ତାଙ୍କର ବାହାଘ ହବ। ଆଉ ଜଣେ ଆମର ଘରେ ଝିଅ ଥିଲା ତାର ବି କରିଦେଇଥିଲୁ ଏଇ ଦି ମାସ ହବ ତାର ବାହାଘର ସରିଲା।
ଆମ ଏଇ ମାସେ କେତେ ବାଗର ହେଲାଣି। ମାନେ ଆଁ ଏଇ ମାସ ଆଁ ଆମ ଗାଁରେ ଏଇ ମାସରେ ବହୁତ ବାହାଘର ହେଇଗଲାଣି। ତିନ୍ ଟା ନା ଦିଟା ବାଘରେ ହେଇଥିଲା ଆଉ ଆମ ପାଖ ଗାଁ ରେ ଆଉ ଗୋଟେ। ବାଗର ଥିଲା ତିନିଟା ଗାଁ। ମାନେ ତିନିଟା ବାହାଘର ହେଇଗଲାଣି ମୋର ସମସ୍ତେ ଦାଦା ଲାଗିବେ ଯା ଯାହାଙ୍କ ବାହାଘର ହେଇଛି। ଆଉ ମୋର ଗୋଟେ ପିଇସି ଥିଲା ତାଙ୍କର ବି ଲକଡାଉନ ରେ ବାହାଘର ହେଇଥିଲା ଯେମିତି ଲାଗିଲା ମାନେ। ତାଙ୍କର ବାହାରେ ହଉନି ମାଇ ଭାଇ ସବୁ କିଛି ବି ବଜି ନଥିଲା।
ହଁ
ତାଙ୍କୁ ମୁଁ ମେହେନ୍ଦୀ ଲଗେଇଥିଲି ସେ କହିଲେ ମୁଁ ତା ହାତରେ ହିଁ ଲଗେଇବି ମେହେନ୍ଦୀ। ତାଙ୍କୁ ଯାଇକି ମୁଁ ମେହେନ୍ଦୀ ଲଗେଇଥିଲି ଆଉ ଗୋଟେ ମୋର ପିଶା ଅଛନ୍ତି ତାଙ୍କ ଏଙ୍ଗେଜମେଣ୍ଟ ହେଇଯାଇଛି ଗୋଟଏ ବର୍ଷ ହେଇଯାଇଛି। ସେ ତାଙ୍କର ଏ ବାଘରେ ହେବ ଏଇ ଡିସେମ୍ବର ମାସରେ ହେବ ଲାଗୁଛି।
ଆଚ୍ଛା ଆଚ୍ଛା ତମେ ବ ମେହେନ୍ଦୀ ବହୁତ ଭଲ ଲଗାଉଛ
ହୁଁ ତମେ ବି ତମେ ଲଗେଇବା ଶିଖିଛ
ନା ମୁଁ ଲଗେଇ ଶିଖି ଆମ ଘରେ ମୁଁ ଦିଦି ହେରିଆ ଶିଖିଛନ୍ତି
ହଁ ମୁଁ ମେହେନ୍ଦୀ ଲଗେଇବା ଶିଖି ଯାଇଛି ମୋର ପୁରା ପ୍ରଫେସନାଲ ଭଳିଆ ହେଇଯାଇଛି
ଆଛା ତମ କାଠି ମେନ୍ଦି ଲଗେଇ ଦଉଚ
କାଠି ମେନ୍ଦି
ଏବେ ଯଉଁ କାଫି ଭାରି ନି କାଫି ମେହନ୍ଦି
ଯୋଉ ଡିଜାଇନ୍ ଦେବ ମୁଁ ସେଇ ଡିଜାଇନ୍ ତିଆରି କରିଦେବି ତମେ ଲଗେଇବ
କହ ହେଲା
ତମେ ଲଗେଇବ କି
ହଁ ମୁଁ ଯେତେବେଟେ ଲଗେଇବି ତମ ଯୋଉ ସେଠି ଯିବି ତମେ ଲଗେଇଦବନି
ହଁ ତ ମୋ ପାଖକୁ ଆସିବ ମୁଁ ଲଗେଇଦେବି ମୋ ପାଖ ଆସିଲେ ମୁଁ କାହାକୁ ମନା କଲିି ମୁଁ ସମସ୍ତଙ୍କୁ ମେ ମେନ୍ଦି ଲଗେଇଦିଏ
ହୁଁ ହଁ ମ